ହାଲୋ ଜୟେ ଜଗନ୍ନାଥ ଭାଇ ଶୁଭା ହୋଉଚି ମୋ କଥା ଆପଣଙ୍କୁ?
ହଁ ହଁ ଆପଣଙ୍କ ଭୟେସ୍ ଶୁଭା ହୋଉଚି ମତେ ମୋ ଭୟେସ୍ ଆପଣଙ୍କୁ ଶୁଭା ଯାଉଛି?
ହଁ ହାଲକା ହାଲକା ଶୁଭା ଯାଉଚି।
ଓହୋ ମାନେ ଭଲସେ ଶୁଭା ହୋଉନି ଆପଣଙ୍କୁ? ହାଲୋ।
ବୋହୁତ ଭଲରେ ଶୁଭ ଯାଉଚି କିନ୍ତୁ ଆପଣ ବୋଧେ ଟିକେ ସ୍ଲୋ କୋହୁଚନ୍ତି ତ ସେଥିପାଇଁ ଟିକେ କମ ସାଉଣ୍ଡ ଆସୁଚି ଆଉ କିନ୍ତୁ ଭଲସେ ଯୁବା ଯାଉଛି।
ଆଚ୍ଛା ମୁଁ କୋହୁଥିଲି ଆପଣ କଣ କରୁଥିଲେ ଏବେ?
ଏଇତ ବର୍ଷା ତ ସେମିତି ଲଗାଣ ଜନିତ ବର୍ଷା ଲାଗି ରହିଚି ବର୍ତମାନ କୁଆଡେ ଯାଇବି ହୋଉନି ଘରେ ବସିି ଚି ବର୍ତ୍ତମାନ।
ହଁ ଠିକ କଥା କହିଲେ ଏବେ ତ ଲଗାତାର ବର୍ଷା ହୋଉଚି କୁଆଡ଼େ ବାହାରକୁ ବି ଯାଇ ହୋଉନି। କମ୍ କରିବା ଆଉ।
ଆ ଦେଖିବ ଟିକେ ସମୟ ପରେ ମୋର ବନ୍ଧୁଙ୍କୁ ଫୋନ କରି ତୁଲେଇଚି ତାଙ୍କ ମାମଙ୍କୁ କର୍ଯ୍ୟ ତାଙ୍କ ମର୍ମତ୍ର ଭାବୁଚି ଆପଣଙ୍କୁ ମୁଁ ପୁନର୍ବାର ଫୋନ କରିବି ଆପଣ ଆଉ ମୁଁ ମିଶିକି ଯିବା ସେଠାରେ ବସିବା ଆଉ। ଆପଣ ଯଦି ଟିକେ ଫ୍ରି ଥିବ ତାହେଲେ ଆପଣ ଆସିବେ।
ହଁ ଠିକ କଥା ହଁ ଠିକ କଥା କହିଲ ମୁନିଷ ଯିବି ଆପଣ ମୋତେ କଲ୍ କରିବେ ମୋତେ କହିଲେ ମୁଁ ବାହାରକୁ ଯିବି ଆପଣ ଆଉ ମୁଁ ଗୋଟେ ଗାଡ଼ିରେ ପଳେଇବା କଣ କୋହୁଚନ୍ତି ଯେମିତି ପେଟ୍ରୋଲ୍ ବି ବଞ୍ଚିବ କାହିଁକିନା ମୋ ଗାଡ଼ି ତ ଏବେ କହିବାକୁ ଗଲେ ଇନ୍ଧନ ନାହିଁ।
ହୋଉ କିଛି ଅସୁବିଧା ନାହିଁ ମୁଁ ମୋ ଗାଡି ନେଇକି ଯିବି ହାରି ସେଥିରେ ତମ ଆମର କିଛି ଇନ୍ଧନ ଅଛି ଯେହେତୁ ଆମେ ମାନେ ତାଙ୍କ ଘରକୁ ଯାଇ ହେଲା ପର୍ଯ୍ୟନ୍ତ ଇ ଇନ୍ଧନ ଅଛି ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ମଃ ଗାଡି ଦେଖିଆ ଅମ କୁ ସେଠାରେ କିଛି ସମୟ ବସିକି ସମୟ ନିଜ ନିଜ ଭିତରେ ସମୟ ସମୟ ଅତିବାହିତ କରିବା ଯାହାକି ଆମକୁ ବୋହୁତ ଭଲ ଲାଗିବ। ତାପରେ ଯେହେତୁ ବର୍ଷ ହୋଉଚି ମୁଁ ମୁଁ ଭାବୁଚି ଯେ ସେଠାରେ ଚାହା କରିକି ମଧ୍ୟ ପିଇବା ଯୋଉଟା କି ବୋହୁତ ଭଲ ଲାଗିବ କଣ କୋହୁଚନ୍ତି ଆପଣଙ୍କ ର ମତାମତ ରେ କଣ ଅଛି?
ହଁ। ଆପଣ ବୋହୁତ ଠିକ୍ କଥା କହିଚନ୍ତି କି ଏବେ ତ ବର୍ଷା ହେଲୋ ଆପଣଙ୍କ ଭଏସ ଶୁଭା ଯାଉନି?
ହଁ ଶୁଭାଯାଉଚି ଆପଣ ଟିକେ ରହିଗଲେ ତ ମୁଁ ଭାବିଲି କଣ କାମ କରୁଚନ୍ତି ବୋଲି।
ନା ନା ମୁଁ କହିଲି କି ହଁ ଆପଣ ଠିକ କଥା କୋହୁଚନ୍ତି କି ହାଲୋ?
କୋହୁନାହାନ୍ତି ଆପଣ ଆପଣ କିଛି ସମୟ ରହିଯାଉଛନ୍ତି ମୁଁ ଭାବିଲି ଆପଣ କଣ କାମ କରୁଚନ୍ତି ବୋଲି।
ମୁଁ କୋହୁଚି ପା ଆପଣ ଠିକ୍ କଥା କହିଲେ କି ଆମେ ଆଜି ଯାଇକି ଚା ଟା ପିଇଲେ ଭଲ ହୁଅନ୍ ନ୍ତା କାହିଁକିନା ବର୍ଷ ପାଗ ଦେଇଚି ଏଇ ସମୟରେ ଚା ଟା ପିଇଲେ ଭଲ ଲାଗିବ ଆଉ ବୋହୁତ ଦିନ ହେଲା ଆମେ ଦେଖା ମଧ୍ୟ ହୋଇନାହାନ୍ତି। ତ ଆଜି ଦେଖା ମଧ୍ୟ ଆମେ ହୋଇଯିବା। ଆଉ ଯେହେତୁ ମୁଁ ହୋହୁଥିଲି କଣ କହିଲ ଏବେ ତ ବର୍ଷା ପାଗ ହୋଉଚି। ତ ଏଇ ସମୟ କୁଆଟେ ବାହାରକୁ ବୁଲିବାକୁ ଗଲେ ବି ଭଲ ନୁହଁ। ତ ଘରେ ବସିକି ଟିକେ ସାଙ୍ଗମାନଙ୍କ ସହିତ କଥ ଥା ହେଲେ ଟିକେ ଭଲ ଲାଗିବ।
ସେଇଥିପାଇଁ ତ ଆପଣଙ୍କୁ କହିଲି ସେପଟେ ବନ୍ଧୁଙ୍କ ଘର ଯଦି ଏକ୍ ଫାଙ୍କ ଫାଙ୍କା ହୋଇଯିବ ତାହେଲେ ଆପଣ ପୁନର୍ବାର ଫୋନ ରେ ଅଣେଇଲେକି ଯେ ଆପଣ ଆଉ ଆପ ଆପଣଙ୍କ ଘର ବାହାରକୁ ଆସିଲେ ମୁଁ ଆପଣଙ୍କୁ ନବାକୁ ମଧ୍ୟ ବି ପଳେଇବି। ମୋର ଏଇ ଯାନ ରେ ଆମେ ଆପଣ ଇ ଇନ୍ଧନ ମୋ ଯାନ ରେ ବୋହୁତ ଅଳ୍ପ ଅଛି। ତଥାପି ବି ବି ତାଙ୍କ ଘର ଯାଇକି ଯାଇହବ ତ ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଆରାମସେ ସେଠାରେ ଯାଇକି ଆପଣ ନିଜ ନିଜେ ଆମ ସମୟ ଅତିବାହିତ ମଧ୍ୟ କରିପାରିବା।
ଠିକ୍ ଅଛି ତ ଆପଣ ବୋହୁତ ଠିକ୍ କଥା କହିଲେ। ଆଉ ମୁଁ କଣ କୋହୁଥିଲି କହିଲ ଆଜି ଚାରିଟା ବେଳେ ଯଦି ଆମେ କୁଆଡେ ବୁଲିବାକୁ ଯାଆନ୍ତେ ଭଲ ହୁଅନ୍ତନି? ବହୁତ ଦିନ ହେଲା ଆମେ କଣ କହିଲେ ଲିଙ୍ଗରାଜ ମନ୍ଦିର ଯାଇନାହାନ୍ତି। ଭଗବାନଙ୍କ ଦର୍ଶନ କଲେ ଟିକେ ଭଲ ଲାଗନ୍ତା। କାହିଁକିନା ଏବେ କହିବାକୁ ଗଲେ କଉ କିଛି ବି ଠିକ୍ ଠିକ୍ ଠାକ୍ ଆମ ଜୀବନ ରେ ଚାଲୁନାହିଁ। ତ ଭଗବାନଙ୍କୁ ଦର୍ଶନ ପାଇଲେ ଟିକେ ବି ଯଦି ଭଗବାନଙ୍କ କୃପା ହବ ଆମ ଜୀବନ ଟିକେ ଭଲ ଚାଲିବ। କଣ କହୁଛନ୍ତି ଆପଣ?
ଆଜ୍ଞା ସନ୍ଧ୍ୟା ବେଳେ ଯଦି ଆପଣ କହୁଛନ୍ତି ଚାରିଟା ବେଳେ ଯଦି ବର୍ଷା ଆପଣ ଛାଡିଯିବ ତାହେଲେ ଆମେ ନିଶ୍ଚୟ ଆମେ ସନ୍ଧ୍ୟା ବେଳେ ଚାରିଟାରେ ଆମେ ଯିବା ଭାରି ଠାକୁରଙ୍କ ଦର୍ଶନ ପାଇଁ। ଆମେ ଆରାମସେ ଦର୍ଶନ ସାରିକି ସେଠାରେ ମଧ୍ୟ ମୁଁ ଶୁଣିଚି ଯେ ଭଲ ଭଲ ମିଠା ମିଳେ ଖାଇବା ପାଇଁ। ତ ସେ ବାହାରେ ଯୋଉ ଅଛି ମିଠା ଖାଇକି ଆମେ ଆସିବା। ସେଠାରେ ଛେନା ରାବିଡି ଆଉ ରସମଲେଇ ଭଳିଆ ବହୁତ ଗୁଡେ ମିଠା ମଧ୍ୟ ଅଛି। ଆପଣ ଯଦି କହିବେ ସେଠାରେ ମଧ୍ୟ ଆମେ ଖାଇକି ବି ଆସିବା।
ହଁ ଠିକ୍ କଥା କହିଲେ ସେଠି ଆମେ ଭୋଗପାନ ମଧ୍ୟ କରିବା। ହେଠି ଭଗବାନଙ୍କ ବହୁତ ଭଲ ଭୋଗ ଚଢ଼ା ହୁଏ। ଆପଣ ତ ଜାଣି ହିଁ ଥିବେ।
ଆଜ୍ଞା ମୁଁ ସେଠାରେ ମଧ୍ୟ ଭୋଗ ପାଇଚି। ଆପଣ ଅନନ୍ତ ବାସୁଦେବ ମନ୍ଦିର ନାମକ ଏକ ଜାଗା ନାଁରେ ଆପଣ ଶୁଣିଥିବେ। ସେ ମନ୍ଦିରରେ ବି ବହୁତ ଭଲ ଅଭଢା ମଧ୍ୟ ଦିଆ ହୁଏ। ଯଦି ଆପଣ କହିବେ ସନ୍ଧ୍ୟାବେଳେ ମଧ୍ୟ ଆମେ ଅବଢ଼ା ସାରିକି ମଧ୍ୟ ଆମେ ଆସିପାରିବା।
ହଁ ବହୁତ ଭଲ କଥା କହିଲେ। ସେଠି ଅବଢା ମଧ୍ୟ ଦିଆଯାଏ ଶହେ ଟଙ୍କା ମା ବହୁତ ଭଲ ଖାଦ୍ୟ ମଧ୍ୟ ସେଠି ବନା ହୁଏ। ସେଠି ଅବଢା ଖାଇଲେ ଆମକୁ ଭଲ ଲାଗେ। ଆମେ କେତେ ପାଞ୍ଚ ଜଣ ଗଲେ ଠିକ୍ ହେବ। ମୋର ଗୋଟେ ସାଙ୍ଗ ଅଛନ୍ତି ପ୍ରୀତମ ସିଏ ବି ଯିବେ। ହେଲୋ।
ପ୍ରିତମ ବାବୁଙ୍କୁ ମୁଁ ଚି ପ୍ରିତମ ବାବୁଙ୍କୁ ତ ମୁଁ ଚିହ୍ନିଚି। ଆମେ ମିଶିକି ମଧ୍ୟ ଯାଇପାରିବା କିଛି ଅସୁବିଧା ହେବ ନାହିଁ। ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ତ ଆପଣ ଆପଣ ବନ୍ଧୁଙ୍କ ସହିତ କଥା ହୁଅନ୍ତୁ। ଯଦି ସେମାନେ ରାଜି ଅଛନ୍ତି ତାହେଲେ ଆମେ ନିଶ୍ଚୟ ସେଠାକୁ ଯାଇକି ଖାଇକି ଆସିବା।
ହଁ ତ ସେଟା ଠିକ୍ କଥା ମୁଁ କହୁଥିଲି କି ଆମେ ଆଜି ଗଲେ ଭଲ ହୁଅନ୍ତା। ଆଉ ସେଠି ବିନ୍ଦୁସାଗରରେ ଜାଣି ଥିବେ। ସନ୍ଧ୍ୟା ସାତଟା ହେଲେ ସେ ଲୋକମାନେ ଗୀତ ଗାଆନ୍ତି ଆଉ ସେଠି ଗୋଟେ ଲାଇଟ୍ ଶୋ ମଧ୍ୟ ହୁଏ। ଆପଣ ଜାଣିି ହିଁ ଥିବେ।
ମତେ ସେ ଯୋଉ ମାନେ ଗୀତ ଗାଆନ୍ତି ସେଗୁରା ମୋତେ ପସନ୍ଦ ନୁହଁ। କିନ୍ତୁ ସେଠାରେ ଯୋଉ ନାଇଟ୍ ଶୋ ଗୁଡିକ ହୁଏ ସେଗୁରା ମତେ ବହୁତ ଭଲ ଲାଗେ। ଆନନ୍ଦ ମଧ୍ୟ ଲାଗେ। ସେଠାରେ ସେ ଲାଇଟ୍ ଶୋ ଦେଖିକି। ଯାହା ହଉ ଲାଇଟ୍ ଶୋ ମତେ ବହୁତ୍ । ଆକୃଷିତ କରେ ଜିନିଷ ଦେଖିବା ପାଇଁ। କିନ୍ତୁ ସେଠି ଯୋଉ ଗୀତ ଗାନ୍ତି ସେଗୁରା ମତେ ବହୁତ ଭଲ ଲାଗେ ନାହିଁ। କାରଣ ମତେ ଚିଡ଼ ଚିଡା ଲାଗେ। କାରଣ ଅଧିକ ଗହଳି ଯୋଉଠି ଥାଏ।
ହଁ ମୁଁ ବୁଝିପାରୁଚି। ତାଙ୍କ ପାଖରେ ସେମାନେ ଗୀତ ଗାଇଲେ ତାଙ୍କ ପାଖରେ ବହୁତ ଲୋକ ଜମା ହୁଅନ୍ତି। ଟିକେ ହୋ ହାଲା ହୁଅନ୍ତି, ଟିକେ ଶାନ୍ତିରେ ବସିଲେ ଆପଣ କୁ ଭଲ ଲାଗେ ମୁଁ ଆପଣଙ୍କ କଥା ବୁଝିପାରୁଚି।
ଆଜ୍ଞା। ଶାନ୍ତିରେ ବସିବା ପାଇଁ ମତେ ଭଲ ଲାଗେ। ସେଥି ସେଥିପାଇଁ ଆମେ ସେପଟ । ଆମେ ସେପଟ କୁ ଆରାମସେ ଆମେ ଶାନ୍ତିରେ ବସିପାରିବା ସେଠାରେ କେହି ଲୋକ ବି ନଥିବେ। ତ ଆମେ ଆରାମସେ ସେଠି ବସିକି କିଛି ଖାଇକି ମଧ୍ୟ ଆସିପାରିବା।
ହଁ ଆପଣ ଠିକ୍ କଥା କହିଲେ। ଆଉ ମୁଁ ଭାବୁଥିଲି କି କିଛି ଦିନ ଭିତରେ ବରୁଣେଇ ଗଲେ ଭଲ ହୁଅନ୍ତାନି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆପଣଙ୍କ କଥା ମତେ
ହଁ କୁହନ୍ତୁ କୁହନ୍ତୁ।
ମୁଁ କହିଲି ଆପଣଙ୍କ ମୋ କଥା ଶୁଣି ପାରୁନଥିଲେ ବୋଧେ?
ନା ଆପଣଙ୍କ ଭଏସ୍ ଶୁଭା ଯାଉନଥିଲା ଏବେ ଶୁଭା ହଯାଉଚି କୁହନ୍ତୁ।
ମୁଁ କହିଲି ବ ରୁଣେଇ ମଧ୍ୟ ଯାଇଚି। ବରୁଣେଇ ପାହାଡ ଉପର ଦୃଶ୍ୟ ମଧ୍ୟ ବହୁତ୍ ଭଲ ଦେଖାଯାଏ। ସେଠାରେ ମଧ୍ୟ ସେ ଯୋଉ ତ ବରୁଣେଇ ତଳେ ମଧ୍ୟ ମାଙ୍କ ମନ୍ଦିର ତ ଯେହେତୁ । ସବୁଜ ସବୁଜ ଦେଖା ଆପଣ ଯଦି ଇଛୁକ ଅଛନ୍ତି ତାହେଲେ ଆମେ ଦ୍ଵିତୀୟ ମାସ ଦ୍ୱିତୀୟ ମାସ
ହଁ ଆପଣ ଠିକ କଥା କହିଲେ କିନ୍ତୁ ମାନେ ଡର କଣ କହିଲେ ବର୍ଷା ପାଗରେ ଯେ ବରୁୁ ନାହିଁ ଖସଡ଼ା ବହୁତ ହେଇଥିବ। ଆଉ ଯଦି କିଛି ଖସିଗଲେ ଦୁର୍ଘଟନା ମଧ୍ୟ ହେଇପାରେ ସେଥିପାଇଁ ମୁଁ ଟିକେ ପଛଘୁଞ୍ଚା ଦେଉଛି ଆପଣ କଣ କହୁଛନ୍ତି?
ହ୍ୟାଲୋ
ନା ଖସଡ଼ା ତ ହୋଇଥିବ ଆପ ପଣ ଯଦି ଚପଲ ଉପରକୁ ଚଢେ ସେଟା ବ
ହଁ ଶୁଭା ହଉଛି ଏବେ କୁହନ୍ତୁ ହଁ କୁହନ୍ତୁ। ଶୁଭା ହଉଛି
ଆପଣଙ୍କୁ ମୁଁ କହୁଥିଲି ଯେ ଯଦି ଆପଣ ଚପଲ ପିନ୍ଧିକି ସେ ପର୍ବତ ଉପରେ ଚଢନ୍ତି ତାହେଲେ ଲେ ସେଟା ହ ହବ ବ ଆପଣ ଯଦି ସେ ସାଇଟି ରେ ଏକ ସେଟାକୁ ଯଦି ଧରି ଖାଗୁଆ ଦ୍ଵାରା ଆପଣ ଉପରକୁ ଚନେ କରି ପାରିବେ ଆପଣ ତ ସବ ସେଟା ପା ପାହାଡ ଏରିଆ ସେଠାରେ ରହୁଛନ୍ତି ତ ବିପଦ ପୁନ୍ଦ୍ଦ ତ ଜେତ
ହଁ ଆପଣ ଠିକ କଥା କହିଲେ କି ଯେହେତୁ ପାହାଡ଼ ପ୍ରତି ବିପଦପୂର୍ଣ୍ଣ ରହିବ।
ଆପଣ କଇ ଇଛୁକ ଆମେ ସେବେଳା ଆମେ ଯି ଯିବା ଏବେ ଗଲେ କିନ୍ତୁ ପ୍ରାକୃତିକ ବିପର୍ଯୟ ପରିପୂର୍ଣ୍ଣ ନଥିବ ପାହାଡ଼
ହଁ ଆପଣ ଠିକ କଥା
ହ୍ୟାଲୋ ହ୍ୟାଲୋ ଆପଣଙ୍କ ଭଏସ ମୋତେ ଶୁଭା ଯାଉନାହିଁ ହ୍ୟାଲୋ! ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆପଣଙ୍କ ଭଏସ୍ ମୋତେ ଶୁଭା ଯାଉନାହିଁ ହ୍ୟାଲୋ! ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆପଣଙ୍କ ଭଏସ୍ ଶୁଭା ଯାଉଛି ମୋତେ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆପଣ କଣ କହୁଛନ୍ତି ଯାହା ବି କହୁଛନ୍ତି ମୋତେ କିଛି ଶୁଭା ଯାଉନି ଆପଣଙ୍କୁ ମୋ ଭଏସ ଶୁଭା ଯାଉଛି ହ୍ୟାଲୋ? ହ୍ୟାଲୋ